ହ୍ୟାଲୋ।
ହ୍ୟାଲୋ।
ଭାଇ ଜୟ ଶ୍ରୀ ଜଗନ୍ନାଥ।
କଣ କରୁଛନ୍ତି?
ଛନ୍ତି।
ବସିଛି। ଆଉ ତମେ?
ସେମ୍ ସେମ୍।
ଆଚ୍ଛା।
ସେଇଆ ସେଇଆ।
କଣ ଖାନା ଖାଇବା ପିଇବା କଣ ହେଇଚି ଆଜି?
ଖାଇବା ପିଇବା ହେଇଚି ଚକୁଳି ପିଠା, ମଟର ତରକାରୀ। ତୁମର?
ଆଁ ମୋର ତ ମୋର ପ୍ରିୟ ଖାଦ୍ୟ ଆଉ ଆପଣ ଖାଉଚନ୍ତି ଆଜି ଆଉ। ଆମର ଭା ତ କରିଥିଲି ତରକାରୀ ଗୋଟେ ମି ମିକ୍ସ ତରକାରୀ ଗୋଟେ କରିଥିଲି ମିଶାମିଶି ତରକାରୀ ସେଇଆକୁ ଖାଇବା ଆଉ।
ଅଫିସି ରୁ କେତେବେଳେ ଆସିଲେ?
ଅଫିସରୁୁ ଆସିଥିଲି ଭାଇ ଦଶ ମିଣ୍ଟି ହବ ଆସିଲି। ମୁଁ କହିଲି ଭାଇ ଆପଣ ନ ଉଁ ସେଠି ପାଖେରେ କିଏ ଏ ଏ ଶ୍ଵାସ ହରିକା ପାଇଁ ମେଡିସିନ ଦଉଚନ୍ତି କି? କିଏ ଦଉଚନ୍ତି?
ମୁଁ ଦଉଚି।
ଆଚ୍ଛା ଆପଣ ଜାଣିଚନ୍ତି?
ହଁ।
ଆଚ୍ଛା କଣ କଣ ଏମତି କଣ ତିଆରି କଣ କେମତି ଦଅନ୍ତି?
ଜିନିଷ ପଡ଼େ ଚେର ମୂଳି ଘରିକା ବହୁତ ପଡ଼େ ସେ କେବଳ ସଂକ୍ରାନ୍ତି ଦିନ ଦିଆହୁଏ। ମାଙ୍କ ପାଖରେ ଭୋଗ ଲଗେଇ ଦିଅନ୍
ତାକୁ କଣ କିଛି ପିଇଲେ ତାର କିଛି ନୀତି ନିୟମ ଅଛି ନା କଣ କେମିତି କଣ ତାକୁ ପିଇବାକୁ ପଡିବ?
ହଁ ହଁ ହଁ ନୀତିନିୟମ ଅ
ତ ମତେ କୁହନ୍ତୁ କୁହନ୍ତୁ ଟିକେ।
କୋଉ ବିଷୟରେ ନୀତି ନିୟମ ବିଷୟରେ କହିବି ନା ଔଷଧ ବିଷୟରେ ଟିକେ କହିବି ନା କୋଉଠୁ ଶିଖିଲି କେମିତି ଶିଖିଲି କହିବି ନା କଣ କହିବି?
ପରନ୍ତୁ ଔଷଧ ବିଷୟରେ ଯଦି ଫାଷ୍ଟ କହିବେ ତାପରେ ନିତିନିୟମ ବିଷୟରେ କହିବେ ଔଷଧ କଣ କେମିତି ତିଆରି କରୁଚନ୍ତି କଣ କଣ ପଡ଼ୁଚି?
ହ
ଯେତିକି କହିବା ଯୋଗ୍ୟ ହବ ସେତିକି କହିବେ।
ଔଷଦ ସବୁ ଜିନିଷ କହିହବନି ଔଷଦରେ ବତିଶ ତେତିଶ ପ୍ରକାର ର ଜିନିଷ ପଡୁଚି।
ଆଜ୍ଞା।
ତାପରେ ଚାରି ଚାରି ଫୁଲ ଚାର ଛଅଟା ଫୁଲ
ଭାଇ ଆପଣଙ୍କର ଉଁ ଶବ୍ଦ ଗୁଡ଼ାକ କ୍ଲିୟର ଆପ ମାନେ ଅଁ ଅଁ ସଫା ଶୁଣା ଯାଉନି ଭଲସେ।
ମୁଁ କହିଲି ତା ଦେହରେ କିଛି ଫୁଲ ପଡ଼ୁଚି ଚାରି ଛଅଟା ଫୁଲ।
ଆଜ୍ଞା।
ଦଶ ଏଗାର ଟା ଆ ଚେର ମୂଳି ପଡୁଚି।
ଆଜ୍ଞା।
ତେଜରାତି
ଆଜ୍ଞା।
ତୋ କରିକି ଇ ଇ ଇ ଦିଆ ହୁଏ ଆଉ।
ଆଚ୍ଛା ତାକୁ ଉ ଉ ଅ
କହିଲି ସଂକ୍ରାନ୍ତି ଦିନ ଭୋଗ ଲାଗିକି ଦିଆଯାଏ।
ଭୋଗ କୋଉଠି ଭୋଗ ଭୋଗ କରନ୍ତି କୋଉ ଠାକୁରଙ୍କ କତିରେ?
ଆମ ରାଧାକୃଷ୍ଣଙ୍କ କତିରେ।
ଆଚ୍ଛା। ଆଉ ତାକୁ ଧର ଜଣେ ଖାଇବ ମେ ସେ ଔଷଧ ଜଣେ ଖାଇବ ତାର ନୀତି ନିିୟମ କଣ କେମିତି?
ନୀତି ନିୟମ
ଆଜ୍ଞା।
ହରି ଓମ୍ ନମଃ ଶିବାୟ ଶହେ ଆଠ ଥର ଜପ କରିବ ଆଇଁଷ ଖାଇବନି ଆଉ। ଆଉ
ଆଜ୍ଞା। କେତେ କଣ ଲୋକ ହୁଅନ୍ତି ମାନେ ପ୍ରତି ମାସୁକୁ ମାସ ଯୋଉ ଦଉଚନ୍ତି? କେତେ କଣ ଲୋକ ହୁଅ
ନା ନା ବର୍ଷକୁ ବର୍ଷକୁ ଆଉ ଚାରିଶହ ଦିଅନ୍ତି। ମାସକୁ ପ୍ରତିିବର୍ଷ ଦେଢସ ବର୍ଷକୁ ଚାରି ଥର
ଆଚ୍ଛା ବର୍ଷକୁ ଚାରିଥର ଦିଅନ୍ତି କଣ କେତେ ଲୋ-ଲୋକ ଲୋକ କଣ କେତେ ଆସନ୍ତି?
ହଁ ଅ ଶହେ ଦେଢଶହ ଭଳିଆ ପ୍ରତି ମାସରେ ଆସୁଚନ୍ତି।
ଆଚ୍ଛା ଲୋକ ଉପକୃତ ହଉଚନ୍ତି? ଆଚ୍ଛା ଏ ଜିନିଷ ଟା କେମିତି କଣ ମାନେ ଜାଣିଲେ କେମିତି କଣ ମନକୁ ଆସିଲା ଯେ ଏଇ ଜିନିଷ କରିଆ ବୋଲିକି।
ନା ମୋର ଏଇ ରୋଗ ଥିଲା।
ଭାଇ ଆପଣ ଟିକେ ବାହାରୁକୁ ଆସି କଥା ହୁଅନ୍ତୁ ମା ନେ ଆପଣଙ୍କର ଶବ୍ଦ ଗୁଡିକ ଠିକସେ ଫାଷ୍ଟ କୁ କଣ ଶୁଭା ଯାଉନି।
ମୋର ଏଇ ରୋଗ ଥିଲା।
ଆଜ୍ଞା।
ହାଲୋ।
ହଁ କୁହ।
ଆପଣ ବ୍ଲୁଟୁଥ୍ ଦେଇଚନ୍ତି କି ହଁ କୁହନ୍ତୁ।
ହଁ ହଁ।
କୁହନ୍ତୁ କୁହନ୍ତୁ।
ହଁ ହାଲୋ।
କୁହନ୍ତୁ ହଁ କୁହନ୍ତୁ।
ହାଲୋ।
ହଁ କହୁନା।
ହଁ ମୁଁ କହିଲି ମୋର ମୋର ଏଇ ରୋଗ ଥିଲା। ହଁ ମୋର ଏଇ ରୋଗ
ଆଜ୍ଞା।
ଆଉ ମୁଁ ଭଦ୍ରକ ବହୁତ ସାରା ବହୁତ ଡକ୍ତର ଙ୍କୁ ଦେଖେଇଚି ବହୁତ ଆୟୁର୍ବେଦିକ ସେରାକୁ ବି ଯାଇଚି। ଯୋଉଟା କିଛି କା
ହଁ।
କାମ କରେନା। ଭଦ୍ରକରେ ଜଣଙ୍କ ଠାରୁ ଶୁଣିଥିଲି ଯାଇକି ଭଲ ହେଇଗଲି। ତାପରେ ସେଟୁ ଅଁ ମୋ ବଡ଼ ବୋଉର ବାହାରିଲା ମୋ ବଡ଼ବୋଉର ବାହାର ପରେ ସେଠିକି ଯାଇଥେଲୁ। ସେଟି ଥରେ ପିଇଲା ପରେ ତାର ହାକା ଫୁଲକା କମିଥିଲା। ତାପରେ ସେ ସେଠୁ ଥଣ୍ଡା ପାଣି ହେରିକା ବହୁତ ପିଇଲା ପିଇଲା ପରେ ତାର ବାହାରିଲା ମୁଁ ସେଠୁ ସେଇ ଯିଏ ଓଷଦ ତିଆରି କରୁଚନ୍ ତାଙ୍କୁ ଗୋଟେ ଗୋଟେ ପଚାରି ପଚାରି ପଚାରି ପଚାରି ସେ ଜିନିଷ ସେଠୁ ସବୁ ଜାଣିଲି ତାପରେ ଦବା ଷ୍ଟାଟ୍ କଲି ଆଉ।
ତାପରେ ଏବେ ଏବେ ଆପଣ ସେଇଠି ଯାଉଚନ୍ତି ଭଦ୍ରକ? ଭ ଭଦ୍ରକ ଏବେ ଯାଉଚନ୍ତି ଆପଣ?
ହଁ ହଁ ହଁ ହଁ ହଁ ଭଦ୍ରକ ଯି ଯା ଯା ଠାରୁ ଶିଖିଚି ତା ପାଖକୁ ତ ଯା ବି ହେଲେ ଯିବାକୁ ପଡ଼ିବ।
ନିଶ୍ଚୟ ନିଶ୍ଚୟ। ହଉ ସାଧାରଣତଃ ମାନେ ଯୋଉ ଜିନିଷ ଯିଏ ଜାଣିଥାନ୍ତି ତାଙ୍କୁ ତ କେ ମାନେ କେହି ତ କେବେ ଦିଅନ୍ତିନି ତ ଆପଣଙ୍କୁ ସେ କେମିତି କଣ ଦେଇଦେଲେ?
ସେଟା ଭଗବାନଙ୍କ ଲୀଳା।
ଆଚ୍ଛା।
ସେଟା ଭଗବାନଙ୍କ ନିଳା ସେ ଜିନିଷ ଟା ବି ଗୋଟେ ଗୁପ୍ତ୍ ଜିନିଷ୍ ସେ ଚାହିଁ ଦେଲେ କଣ ପାଇଁ ଦେଲେ ମୁଁ ସେ କଥା
ଆଚ୍ଛା।
ଦେ ଦେଲା ପରେ କହିଥିଲେ ଯେ ସେବା କର ବୋଲି।
ଆଜ୍ଞା।
ଆଜ୍ଞା ସେ କହିଲେ ଯେ ଦେଲା ପରେ ସ ହଁ ସେବା କର।
ଆଚ୍ଛା ଯା ହଉ। ଏତିକି ତ ୟ ଯାହା ହଉ ଗୋଟେ ଏତେ ମାନେ କମ୍ ବୟସରେ ସେବା ମନୋଭାବ ରଖିକି ଜିନିଷ ଟା କରୁ ଚ ଖୁସି ଲାଗ ରାବେ ହୁଁ
ନାଇଁ ଆପଣଙ୍କର କାଆର ଉ ଶ୍ଵାସ ଅଛି କି?
ନାଇଁ ମୋର ଜଣେ ସାଙ୍ଗଙ୍କର ଥିଲା ମୋ ସେ ମତେ ବହୁତ ଥର କହୁଚନ୍ତି ତ ଯେ ଉଁ ଏମ୍ ତି ମୋର ଦେହଟା ଖରାପ ରହୁଚି ମୁଁ ସେ ପଚାରିଲି କାଇଁନା ଶୁଣିଥିଲି ଆପଣଙ୍କ ରୋଷେଇ କରେ ଜଣେ କିଏ ଦଉଥିଲେ ବୋଲିକି ତ ମୁଁ ସେଥିପାଇଁ ଆପଣଙ୍କୁ ପଚାରିଲି
ଓହୋ କୋଉଟୁ ଶୁଣିଥିଲେ?
ଆଜ୍ଞା। ଏମିତି ସେଇ ଆପଣଙ୍କ ଘର ପାଖାପାଖି ମୋର ସାଙ୍ଗସାଥି ବହୁତ ଅଛନ୍ତି ନା ସେମାନେ କହନ୍ତି ଯେ ଜଣେ କିଏ ଦଉଥିଲେ ବୋଲି ତମକୁ ମୁଁ ବହୁତ୍ ଦିନି ପୂର୍ବୁରୁ ଶୁଣିଥିଲି ତେଣୁ ତାପରେ ଉଁ ଇଏ କଲି ଆଉ ଆପଣଙ୍କୁ ଆଜି ପ ଆକ୍ଚ୍ୟୁଲି ଦେଖନ୍ତୁ ଆପଣଙ୍କ ହଉଚନ୍ତି ସେଇ ଦିବ୍ୟ ମହାପୁରୁଷ ଯିଏକି ଆପଣ ଦଉଚନ୍ତି ଓମ୍ ଔଷଧ ଆଉ।
ଏ ମୁଁ ମହାପୁରୁଷ ନୁଆଁ।
ଆଉ କଣ?
ହୁଁ ମହାପୁରୁଷ ଅଛନ୍ତି ନେମାଳରେ।
ଅଛନ୍ତି ମହାପ୍ରସାଦ ମହାପୁରୁଷ ଅଛନ୍ତି ଆପଣ ବି ଯାହେଲେ ଗୋଟେ ସେବା କରୁଚନ୍ତି ନା ଦେଖ
ମୁଁ ଖାଲି ମୁଁ ଖାଲି ମୁଁ ଖାଲି ପୁରୁଷ ମହା
ହଁ ଯେ। ହଁ ଯେ, ଦେଖନ୍ତୁ ଭଗବାନ ସମସ୍ତଙ୍କ ପାଖରେ କିଛି ନା କିଛି ଦିବ୍ୟ ଗୁଣ ଦେଇଛନ୍ତି। ଯଦି ସେ ଦିବ୍ୟ ଗୁଣ ଟା ଆପଣଙ୍କ କତିରେ ନଥାନ୍ତା ଆପଣଙ୍କୁ ସେ ଯିଏ ଦେଇଛନ୍ତି ଆପଣଙ୍କର ଯିଏ ଶିଖେଇଛନ୍ତି ଶିଖାଇଲେ କଣ ଗୁର୍ ହୁଅନ୍ତି ଯେ ଆପଣ ଗୁଣ କୁ ଦେଇଥାନ୍ତେ କଣ ପାଇଁ ଆପଣ ସେବା କାର୍ଯ୍ୟରେ ଲଗେଇଥାନ୍ତେ କଣ ପାଇଁ? ଆପଣଙ୍କ କତିରେ କିଛି ସେମିତି ଜିନିଷ ଦେଖିଲେ ସେଥିପାଇଁ ସେ ଦେଲେ ଯେତଳେ ଆପଣ ସବୁବେଳେ ଛୋଟ ଦିନ ନିଜକୁ ଭାବୁଛନ୍ତି କଣ ପାଇଁ? ଭଗବାନ ଶାସ୍ତ୍ରରେ କହିଛନ୍ତି, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ।
ଦିବ୍ ହୁଁ
ହୁଁ
ହଁ
ଆଉ ଘରେ ସବୁ କେମିତି କଣ ଅଛନ୍ତି?
ଘରେ ପ୍ରାୟ କାଲି ଯେମିତି ଥିଲେ ଆଜି ସେମିତି ଅଛନ୍ତି ଠିକ୍ ଠାକ୍।
ବାପା ମାଆଙ୍କ ଦେହ ପା ଭଲ ଭଲ ଅଛି ତ ସବୁ।
କ୍ଲଷ୍ଟ ହବୁ? ଆଜ୍ଞା। ଅ ହ କହିଲି ହଁ ଠିକ୍ ଅଛନ୍ତି।
ଆଚ୍ଛା, ଆଚ୍ଛା। ଆଉ କଣ କୁହନ୍ତୁ?
ଆଉ ତୁମ ଖବର କୁହ? ତମ ଖବର କୁହ ତମ ଘରେ କିଏ କିଏ ଭାଇ ହେରିକା ସବୁ ପା ଅଛନ୍ତି।
ହଁ ସାନ ଭାଇ ବାପା ମା ଆଉ, ମୁଁ ଯିବି ଅଠେଇଶ ତାରିଖ ଯିବି
କେମିତି କଁ ଅଛନ୍ତି? ହୁଁ
ଆଜ୍ଞା।
ଆଚ୍ଛା ହଉ ଦେଖାହବ ଅଠେଇଶ ତାରିକ୍ ନ ଆସନ୍ତୁ ଦେଖା ହବ ଆଉ।
ନିଶ୍ଚୟ ନିଶ୍ଚୟ।
ଠିକ୍ ଅଛି।
ଆସିବେ ଆଉ ସାଲେପୁର ଆସିବେ ସାଲେପୁର ବିକଳକର ରସ୍ ଭଲେ ଜାଣିଛନ୍ତି ତ ଆମର ଫେମସ୍ ବି ପ୍ରକାର ରସଗୋଲା।
ଓ ହଁ ହଁ ବହୁତ ଥର ଖାଇଛି।
ହଁ ଆସେ ସେଠି, ଭଲ ବରା ତରକାରୀ ବି ମିଳେ ସେଠି ବି ଆସିବେ ଯିବା ବସିବା ଟିକେ ହଁ
ସେଠି ଗୋଟେ ସାଇଶ୍ଵରୀ ଦହିବରା ଅଛି, ସାଇଶ୍ଵରୀ ମନ୍ଦିର ଅଛି। ତା ଭଲ ଜାଗା ଆଉ ଗୋଟେ ଯୋଉ ମହାଦେବ ଅଛନ୍ତି ବଟେଶ୍ଵର
ସେ କରୁଚିତ ହେ
ଆଛା ଆଛା ଆଚଛା ଆଚଛା ଆଛା ସାଲେପୁର ଟା ମେନ୍ ବଜାର ଆମର
ତାହେଲେ ଆମ ଏଇଡା ସେ ପ୍ରାୟ ବୁଲା ବୁଲି କରିଛନ୍ତି? କହିଲି ସାଲେପୁରେ କେତେ ଟା ରହିବି। ଅଳ୍ପ ବାଟ ଆଊ ନିଶ୍ଚିତ କୋଇଲୁର ସାଲେପୁର କେତେ ବାଟ? ଅଳ୍ପବାଟ।
ହଁ ଆଠ ନଅ କିଲୋମିଟର ପ୍ରାୟ ଯିବେ ଆସିବା ସବୁବେଳେ।
କଣ କହିଲେ?
ଆଠ ନଅ କିଲୋମିଟର ରାସ୍ତା ପ୍ରାୟ ଯିବା ଆସିବା ସତର ଦି ଚାରି ଥର ବେ ଯିବା ଆସିବା ହୁଏ।
ନ ନିଶ୍ଚୟ ନିଶ୍ଚୟ ଆଉ ସବୁ କଉ କଉ ଜାଗା ସାଲେପୁର ବୁଲିଛନ୍ତି।
ସାଲେପୁରରେ ଶିଶୁଆ ବେରଜେ କିଶୋର ନଗର ତାପରେ ସେ ଯୋଉ ଶିଶୁଆ ଆବରେ ଯିବା ରାସ୍ତାରେ ଯୋଉ ମହାଦେବ ମନ୍ଦିରଟା ଅଛି।
ହଁ ବିଶ୍ୱେଶ୍ୱର ମହାଦେବ ମନ୍ଦିର।
ବାଁ ସାଇଟରେ ବିଶ୍ଵେଶ୍ଵର ମନ୍ଦିର ସେଠିକି ଯାଇଛି।
ସେଟା ବି ବହୁତ ଭଲ ମନ୍ଦିରଟା ନଈ କୂଳରେ ଅଛନ୍ତି ନା। ବହୁତ ଭଲ ଜାଗା ଶାନ୍ତିପୂର୍ଣ୍ଣ ଜାଗା ବସିଲେ ପୁରା ମାନ ପା ଶାନ୍ତି ଲାଗେ।
ସେ ଜାଗା ତାପରେ ଆପଣଙ୍କ ଯୋଉ କନକ ଚଉରା ଅଛି।
ହଁ ହଁ।
ଦୁର୍ଗା ମନ୍ଦିର ସେ ବାସ୍ ସେ ଜାଗା ପ୍ରାୟ ସେକଡ ଜାଗା ସବୁ ଯାଇଛି କି।
ଆଚ୍ଛା ଆଚ୍ଛା।
ଆଉ ଯୋଉ ଆପଣଙ୍କର ସାଲେପୁର ଗଙ୍ଗେଶ୍ଵର ମହାଦେବ। ସେଠିକି ଯାଇଛି।
ଭାଇ ଆମେ ଏବେ ରହୁଛୁ। ପୁଣି କେବେ ସମୟ ମିଳିଲେ କଥା ହବା ଆଉ। ରହିଲ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ରାଧେ ରାଧେ।
ରାଧେ ରାଧେ।